ହାଲୋ ହଁ ସାଙ୍ଗ କଣ କରୁଛ।
ଏଇ ବସିଛି ଆଉ ତମେ କଣ କରୁଛ।
ମୁଁ ହଇଁ ବସିକି ତମ କଥା ଭାବୁଥିଲି ହଁ ସେଇଥିାଇଁ ତମକୁ କଲ୍ କରିଦେିଲି।
ହଁ ଆଉ ସନ୍ଧ୍ୟା ବେଳେ କଣ ଖିଆ ପିଆ ପା ହବକି କି ନାଇଁ?
କଣ ହେଇଛି?
ମାନେ ସନ୍ଧ୍ୟାବେେଳେ କିଛି ଖାଇଲୁଣି କି ନାଇଁ?
ହଁ ଖାଇଥିଲି।
ଆ ମୋ ପାଇଁ?
ମୁଁ ଏତେ ଦୂରରେ ଅଛି ଆଉ ତମ ପାଇଁ କହିଲେ କଣ ହବ? ଥୋଡ଼ିନା ନେଇକି ଯାଇିବାରିବ।
ଆଉ ଘରେ ସମସ୍ତେ ଭଲ ଅଛନ୍ତି?
ହଁ ଭଲ ଅଛନ୍ତି ଆଉ ତମ ଘରେ?
ହଁ ସମସ୍ତେ ଭଲ ଅଛନ୍ତି ଆମ ଘରେ।
ଆଉ ଆଣ୍ଟି ଙ୍କ ଆଣ୍ଟି କଣ କରୁଚନ୍ତି?
ମମି ପୂଜା କରୁଚନ୍ତି।
ଆଛା।
ଆଉ ତମ ମା କଣ କରୁଚନ୍ତି?
କଣ କରୁଥିବ ମୁଁ ଘରେ ନାହିଁ।
ଆଚ୍ଛା ଆଚ୍ଛା ଆଚ୍ଛା ଆଚ୍ଛା ତମେ ଏଆଇ ବିଷୟରେ ଶୁଣିଚ?
ହଁ ଶୁଣିଚି।
ଆଜି କାଲି ତ ସବୁଠି ଏଆଇ ର ବୁଦ୍ଧିମତା ବିଷୟରେ ଶୁଣିବାକୁ ମିଳୁଚି ନା। ଗୋଟେ ବିଷୟରେ ତୁରନ୍ତ ମତ କଣ ମାନେ ଏଆଇ ବିଷୟରେ ତମର ମତ କଣ କହିଲ?
ଆଚ୍ଛା ମୋ ହିସାବରେ ଏଆଇ ହଉଛି ବିଜ୍ଞାନ ଓ ପ୍ରଯୁକ୍ତିର ଏକ ବଡ ସଫଳ। ତା ଏହା ମଣିଷର କାମ କୁ ଅଧିକ ସହଜ ଆଉ ସ୍ପିଡ କରେ।
ଠିକ କଥା ଏଆଇ ବୋଲି ଆମେ କଣ ବୁଝୁ କହିଲ?
ଯେତେବେଳେ କମ୍ପ୍ୟୁଟର କିମ୍ବା ଯନ୍ତ୍ର ମଣିଷ ପରି ଚିନ୍ତା କରେ ଶି-ଶିକ୍ଷା ଓ ନିଷ୍ପତ୍ତି ନେଇପାରେ ଏହାକୁ ଏ ଆଇ କୁହାଯାଏ।
ବା ବଢିଆ ଆଉ ଆଜିକାଲି ଛାତ୍ରଛାତ୍ରୀ ମାନେ ମଧ୍ୟ ଏ ଆଇ ବ୍ୟବହାର କରୁଚନ୍ତି ନା।
ଏଇ ଭାଷା ଅ କୁ ଅନୁବାଦ ଅନୁବାଦ କରୁଚନ୍ତି ଓ ତଥ୍ୟ ସଂଗ୍ରହ ପାଇଁ ଏ ଆଇ ର ବ୍ୟବହାର କରୁଚନ୍ତି ଆଉ ଏହା ସହଜ ମଧ୍ୟ ବହୁତ।
ହଁ ସ୍ୱାସ୍ଥ୍ୟ କ୍ଷେତ୍ରରେ ବି ଏ ଆଇ ର ଭୂମିକା ବହୁତ। ନା।
ହଁ ଠିକ କହିଲ ଡାକ୍ତର ମାନେ ରୋଗ ଚିହ୍ନଟ କରିବା ପାଇଁ ଆଉ ଚିକିତ୍ସା କରିବା ପାଇଁ ବି ଏ ଆଇ ର ସାହାଯ୍ୟ ନେଉଚନ୍ତି।
କିନ୍ତୁ କିଛି ଲୋକ କହୁଛନ୍ତି ଯେ ଏ ଆଇ ଯୋଗୁ ଚାକିରି କମିଯିବ?
ହଁ ସେହି ଆଶଙ୍କା ତ ଅଛି ପରିମା ଆଶଙ୍କାର ପରିମାଣ ତ ସତ କିଛି କାମ ଯନ୍ତ୍ର କରିପାରିବ ଆଉ କିନ୍ତୁ ନୂଆ ପ୍ରକାରର ଚାକିରି ମଧ୍ୟ ସୃଷ୍ଟି ହବ।
ତାହେଲେ ଆମକୁ ନୂଆ ଦକ୍ଷତା ଶିଖିବାକୁ ପଡିବ ନା।
ହଁ ନିଶ୍ଚୟ ହଁ ନିଶ୍ଚୟ ଏ ଆଇ ସହ କାମ କରିବାର କୌଶଳ ଭବିଷ୍ୟତରେ ବହୁତ ଗୁରୁତ୍ୱପୂର୍ଣ୍ଣ ହବ।
ଏ ଆଇରେ କିଛି ଅସୁବିଧା ଅଛି କି?
ହଁ ଭୁଲ ତଥ୍ୟ ଗୋପନୀୟତା ଓ ସମସ୍ୟା ଅତ୍ୟଧିକ ନିର୍ଭରଶୀଳତା ଚିନ୍ତାର ବିଷୟ ଅଟେ।
ଏଇ ଆଇ କୁ କିପରି ବ୍ୟବହାର କରିବା ଆବଶ୍ୟକ ଆ-ଆମ ମାନେ?
ଏହା ଏକ ସହାୟକ ଭାବରେ ବ୍ୟବହାର କରିବା ଉଚିତ ନହେଲେ ଚିନ୍ତା ଶକ୍ତି କୁ ବନ୍ଦ କରି ନୁହଁ। କେବଳ ସହାୟକ ଭାବରେ ତାକୁ ୟୁଜ୍ କରିବା ଯଦି ଆମ ଚି ଭାବନା ଶକ୍ତିକୁ ପୁରା ବନ୍ଦ କରିଦବା ଯାହା ଏ ଆଇ କହିବ ସେଇଟା ଯଦି କରିବା ତାହେଲେ ଅସୁବିଧାର ସମ୍ମୁଖୀନ ହବା ଆମେ।
ଠିକ କଥା କହିଲ ମୋ ମତରେ ଏଇ ଗୋଟେ ଶକ୍ତିଶାଳୀ ଉପକରଣ କିନ୍ତୁ ଏହାର ଦାୟିତ୍ୱପୂର୍ଣ୍ଣ ବ୍ୟବହାର ଆବଶ୍ୟକ ନା।
ହଁ ସମ୍ପୂର୍ଣ୍ଣ ସହମତ ମୁ ଏ ଏଥିରେ ଏ ଭବିଷ୍ୟତକୁ ପରିବର୍ତ୍ତନ କରୁଛି ଏବଂ ଏହା ସହ ଖାପ ଖୁଆଇବାକୁ ପଡିବ ଆମ ମାନଙ୍କୁ
ଠିକ କଥା କହିଲ ଆ ଆଜିର ଆଲୋଚନା ବହୁତ ମାନେ ଜ୍ଞାତ ବୋଦ୍ଧକ ଥିଲା ତଥାପି ମାନେ ମତେ ବି ଡାଉଟ ଲାଗେ କି ଏ ଆଇ ଆମ ପାଇଁ ଭଲ କି ନହିଁ ତମ ମତରେ କଣ କହିଲ ଏ ଆଇ ମତ ତମ ମ ମତରେ କଣ ଏ ଆଇ? କେମିତି ଆମ ଜୀବନକୁ ପ୍ରଭାବିତ କରେ କହିଲ?
ମୋ ମତରେ ଏଆଇ ଆଗାମୀ ଦିନରେ ଆମ ଦୈନନ୍ଦିନ ଜୀବନର ଏକ ଅଂଶ ବିିଶେଷ ହେଇଯିବ ଯେମିତି ଘର ହେଲା ଅଫିସ ହେଲା ହସ୍ପିଟାଲ ହେଲା ଏବଂ ଶିକ୍ଷା କ୍ଷେତ୍ରରେ ଏହାର ବ୍ୟବହାର ଆହୁରି ବଢିଯିବ।
ତାହେଲେ ଛାତ୍ରଛାତ୍ରୀଙ୍କ ପାଇଁ କଣ ଏଆଇ ମାନେ ସୁବିଧା ଉପଯୋଗୀ?
ହଁ ବହୁତ ଉପଯୋଗୀ ଏଆଇ ଦ୍ଵାରା ଛାତ୍ରଛାତ୍ରୀ ନିଜର ଦୁର୍ବଳ ବିଷୟକୁ ଚିହ୍ନଟ କରିପାରିବେ ଏବଂ ବ୍ୟକ୍ତିଗତ ଭାବରେ ଶିକ୍ଷା ଗ୍ରହଣ ମଧ୍ୟ କରିପାରିବେ।
ଓ ହୋ ତାହେଲେ ଶୁଣିବାକୁ କଣ ଭଲ ଲାଗୁଛି କିନ୍ତୁ ଏଆଇ ଉପରେ ଅଧିକ ନିର୍ଭର କଲେ କଣ ସମସ୍ୟା ସମାଧାନ ହେଇପାରିବ?
ସମସ୍ୟା ତ ହବ ଯଦି ଆମେ ସବୁ କାମ ଏଆଇ ଉପରେ ଛାଡିଦବା ତାହେଲେ ଆମର ସୃଜନଶୀଳତା ଓ ଚିନ୍ତା କରିବାର କ୍ଷମତା ହିଁ କମିଯିବ।
ଠିକ କଥା କହିଲେ ସାଙ୍ଗ କାହିଁକି ନା ଛାତ୍ର ମାନେ ନିଜେ ଚିନ୍ତା କରିବା ଏବଂ ସମସ୍ୟାର ସମାଧାନ କରିବା ଶିଖିବା ଆବଶ୍ୟକ ଖାଲି ଯଦି ସେମାନେ ଏଆଇ ଉପରେ ନିର୍ଭର କରିବେ ତାହେଲେ ପିଲାମାନେ ଆଉ ନିଜେ କିଛି କରିବେନି।
ଠିକ କଥା ଆଉ ଗୋଟେ କଥା ହଉଛି ଏଆଇ ଯେତେବେଳେ ଯୋଉ ସବୁ ତଥ୍ୟ ଦିଏ ସେଇଟା ସବୁବେଳେ ସଠିକ ବି ନଥାଏ।
ଠିକ କଥା କହିଲେ ତେଣୁ କୌଣସି ତଥ୍ୟକୁ ବିଶ୍ୱାସ କରିବା ପୂର୍ବରୁ ଯାଞ୍ଚ କରିବା ଆବଶ୍ୟକ ନା
ହଁ ଏଆଇ ଆମର ସହାୟକ କିନ୍ତୁ ଶିଷ ଶେଷ ନିଷ୍ପତ୍ତି ମଣିଷଙ୍କର ହେବା ଦରକାର।
କଥା କହିଲେ ଏଇ ଏ ଆଇ ଯୋଗୁ ମାନେ ବହୁତ ନୂଆ ନୂଆ କ୍ୟାରିୟର ସୁଯୋଗର ସୃଷ୍ଟି ବି ହଉଛି ନା
ହଁ!
ହଁ ଇଞ୍ଜିନିୟର ଯୋଉ ଡାଟା ହଁ ଡାଟା ସାଇଣ୍ଟିଷ୍ଟ ମେକାନିକ ଲର୍ନର୍ ସ୍ପାଲିଷ୍ଟ ସବୁ ଅଛନ୍ତି, ଏଆଇ ରିସର୍ଚର ସବୁ ଅଛନ୍ତି। ହଁ ମାନେ ନୂଆ ନୂଆ କ୍ଷେତ୍ର ବି ଖୋଲିଛି ଏଇ ପାଇଁ ନା। ତାହେଲେ ଆଜିର ଯୋଉ ଯୁବପିଢି େ ପ୍ରଯୁକ୍ତି ତି ଜ୍ଞାନ ବଢାଇବା ବି ଉଚିତ ନା।
ହଁ ନିହାତି କେବଳ ଡିଗ୍ରୀ ନୁହେଁ ନୂଆ ନୂଆ କୌଶଳ ଶିଖିବା ବି ଆବଶ୍ୟକ।
ହଁ ଠିକ କହିଲ ମୁଁ ମତେ ଏ ମଣିଷର ଜାଗା ଟା ନେବ ନାହିଁ ବର ମଣିଷକୁ ଆମରି ବୋେ ଶକ୍ତିଶାଳୀ କରିବ ନା କଣ କହୁଛ
ହଁ ମୁଁ ବି ମଧ୍ୟ ସେଇ କଥା ଭାବୁଛି। ଏଆଇ ମ ଏଆଇ ଓ ମଣିଷ ଏକାଠି କାମ କଲେ ଭବିଷ୍ୟତରେ ଆହୁରି ଉନ୍ନତି ହବ।
ତେବେ ଆମର ନିଷ୍କର୍ଷ ହେଲା ଯେ ଏହା ଗୋଟେ ବଡ ସୁଯୋଗ କିନ୍ତୁ ଏହାକୁ ଯଦି ବୁଦ୍ଧିମତା ଦାୟିତଵ ର ସହିତ ବ୍ୟବହାର କରିବା ନିହାତି ଆବଶ୍ୟକ ନା।
ହଁ ସମ୍ପୂର୍ଣ୍ଣ ଠିକ କଥା ଭବିଷ୍ୟତ ଏଆଇ ର କିନ୍ତୁ ମାନବିକ ଆ ମୂଲ୍ୟବୋଧ ମଧ୍ୟ ସମାନ ଗୁରୁତ୍ୱପୂର୍ଣ୍ଣ।
ହଁ ଠିକ କଥା କହିଲ କାରଣ ଯଦି ଧର ମୁଁ ଗୋଟେ ଏ ଆଇ ର ସୁବିଧା କହିବି ଯଦି ଗୋଟେ ପିଲା କିଛି ଜାଣିପାରୁନି ପଢି ପାରୁନି ତାହେଲେ ସେ ଏ ଆଇ ମାଧ୍ୟମରେ ନିହାତି କିଛି ନା କି ଜାଣିପାରିବ କାରଣ ଖାଲି ଏଆଇ କାମ ନୁହଁ ଯେ ସବୁ କିଛି କ୍ଲିୟର କରିବ ସେ ମାନେ ଟିକ ପୁରା ଗୋଟେ ଗୋଟେ କରିିବ କ୍ଲିୟର କରାଏ କିନ୍ତୁ ଗୋଟେ ଗୋଟେ ତଥ୍ୟ ସଠିକ ବି ଦେଇ ଦେଇଥାଏନି ସେଇଟା ବି ଗୋଟେ ତାର ଅସୁବିଧା କି ଆମେ ତାଠୁ ସା ଠିକ ତଥ୍ୟ ବି ପାଇନଥାଉ ନା।
ହଁ ଆମେ ଯଦି ଯଦି ଖାଲି ଏଆଇ ଉପରେ ନିର୍ଭର କରିଦବା ଆଉ ସେ ଯାହା କହିବ ସେଇଟାକୁ ମାନି ନବା ସେ ଯାହା ଆନ୍ସର ଦେଲା ତାକୁ ଆମେ ଧର ମୁଁ କହୁଛି ଗୋଟେ ଏକ୍ଜାମ୍ପଲ ଆମକୁ ଗୋଟେ ବହିରେ ଆମର କିଛି କୋଶ୍ଚନ ଅଛି ଆମେ ତାକୁ ଏଆଇ କୁ ପଚାରିଲେ ଯଉ ଯାହାର ଉତ୍ତର ଆମକୁ ମିଳିଲାନି ସେ ପ୍ରଶ୍ନର ଉତ୍ତର ପାଇଁ ଆମେ ସେ ଏ ଆଇ କୁ ପଚାରିଲେ ଯେ ଏ ଆଇ ଦେଇଦଲା ହଉଛି ଉତ୍ତର ଦେଲା ଯଦି ବେଳେ ବଳେ କଣ କରେ ନା ସେ ଭୁଲ ଭାଲ ଆନ୍ସର ଆମେ ଯଦି ପରେ ଆଉ ତାକୁ ଯାଞ୍ଚ ନକିକି ଆମ ଟିଚର୍ ମାନଙ୍କୁ ନ ପ ପଚାରିକି ଯାହା ଦେଇଛି ସେଇଟାକୁ ଆମେ ଲେଖିଲେ ଖାତାରେ ଲେଖିଲେ କି ନୋଟ ବନେଇଲେ ସେଆକୁ ହିଁ ପଢିଲେ ତାପରେ ସେ ତାକୁ ଯାଇକି ଏଜାମ ରେ ଲେଖିଦେଲେ ଯଦି ଆମ ଶିକ୍ଷକ ମାନଙ୍କ ଠାରୁ ଯଦି ସେଇଟାକୁ ଇଏ ନ କଲେ? କନଫର୍ମ ନ କରରେ ଏଲେ ସେ ଆନ୍ସ ଉତ୍ତର ଟା ଉତ୍ତର ଟା ଠିକ କି ନାହିଁ ତ ଆମେ ଭୁଲ ଟା ହିଁ ଜାଣିଲେ ନା।
ଠିକ କଥା କହିଲ ସାଙ୍ଗ କାହିଁକି ନା ଦେଖ ମୋର ଗୋଟେ ଭଉଣୀ ଅଛନ୍ତି ତ ସିଏ କଣ କଲେ ନା ଗୋଟେ ଏକ୍ଜାମ ଦେଇକି ଆସିଥିଲେ ତ ସେ ଏକ୍ଜାମ ର ମାନେ ଆନ୍ସର ତା କଶ୍ଚନ ଆନ୍ସର ତାଙ୍କୁ ଜଣାଥିଲାନି ତ ସି ଗୋଟେ କଣ କଲେ ନା ସାଙ୍ଗେ ସାଙ୍ଗେ ଏଆଇ କୁ ପଚାରିଲେ ଆର ଉତ୍ତର କଣ ସାଙ୍ଗେ ସାଙ୍ଗେ ପାଇଗଲେ ସେ ସେଇ ଟାଇମ ରେ ମୋ ଜେଜେବାପା କହିଲେ ଯେ ତୁ ତ ମାନେ ସବୁବେଳେ ଏଆଇ ଉପରେ ଭରସା କଲୁ ଯଦି ସେଇ କୋଶ୍ଚନର ଆନ୍ସର ତୁ ନିଜେ ଖୋଜିକି ନିଜ ପଢ଼ା ଜ୍ଞାନ କୌଶଳରେ ଯଦି ନିଜେ ପାଇଥାନ୍ତୁ ନା ତାହେଲେ ସେ ବିଷୟରେ ତ କି ଜାଣିପାରିବୁ ଥାନ୍ତୁ ଆଉ ଏଆଇକ ତ ପଚାରୁଥିଲୁ ଏଆଇ ତ
ହଁ ସେଇ ଆମେ କଣ ଗୋଟେ କୋଶ୍ଚନ ସରଚ କଲେ ସେ ଯେମିତି ଗୋଟେ ତାଙ୍କୁ ଯୋଉ କୋଶ୍ଚନ ଟା ଦରକାର ଥିଲା ସେଇଟା ହିଁ ସର୍ଚ୍ଚ କଲେ ଯଦି ବହିରୁ ଆମେ ସେଇଟାକୁ ଖୋଜିକି ବାହାର କରିଥି ନ୍ତେ, ହଁ ସେଇ ଗୋଟେ କୋଶ୍ଚନ ବଦଳରେ ଅଲଗା ଅଲଗା କୋ ଚୀନ୍ ବି ଦେଖିଥାନ୍ତେ। ତବେସି ଜାଣିବା ପାଇଁ ମିଳିଥାନ୍ତା। ଏମିତି ଆଉ କଣ ଆମେ କିଛି ମୁଣ୍ଡ ଖେଳେଇଲେନି ଯାହା ସାର୍ ମିଳିଗଲ ମିଳିଗଲା ତା ଅନୁସାର୍ ଆଉ କାଇହିଁ ଖୋଜିବା ଏତୁ ପରିଶ୍ରମ କରିବା।
ଫଟ ମଧ୍ୟ ଏଡିଟ ହେଇପାରୁଛି ମାନ ବିଭିନ୍ନ ପ୍ରକାର ମୁଁ ଏ ମାନେ ବ୍ୟବହାର କିଛି ଜାଣିଥିଲି ଯେବେ ମୋ ଭଉଣୀକୁୁ ଦେଖିଲି ସେ ଏଇ କୋଶ୍ଚନ ଆସର ମାନେ ଗୋଟେ ମିନିଟ ଭିତରେ ତ ବହୁତ ଗୋଟେ ମିନିଟ ବହୁତ ଟାଇମ ହେଇଯାଉଛି ପନ୍ଦର ସେକେଣ୍ଡ ଭିତରେ ସେ ତାର ଏନ୍ସର ପାଇଗଲା, ମୁଁ ସେମିତି ମୁଁ କହିଲି ଚାଲ ମୁଁ ବି ଦେଖିବା ମୁଁ ମୁଁ ବି କରିପାରୁଛି କି ନାଇଁ ତ ମୋ ଭଉଣୀ ମତେ ଶିଖିଲା ତତେ ତୁ ଦେଖିବାକୁ ଚାହୁଁଛୁ ଏଇ ଏଆଇ କାମ କରୁଛି କି ନାଇଁ, ମୁଁ କହିଲି ହଁ ଆଚ୍ଛା ଠିକ୍ ଅଛି ତୋର ତୁ ଗୋଟେ ଫଟୋ ଦେ, ଦେଖିବୁ ସେ ପୁରା ଏଡିଟ କରିକି ଦେଇଦବ ସତକୁ ସତ ସାଙ୍ଗ ବିଶ୍ବାସ କରିବନି ମୋତେ ତିରିଶ ସେକେଣ୍ଡ ଭିତରେ ସେ ମୋ ଫଟୋକୁ ଏତେ ସୁନ୍ଦର ଭାବେ ମାନେ ନୂଆ କରିକି ଏଡିଟ କରିକି ଦେଇଦେଲା ମୁଁ ପୁରା ଆଶ୍ଚର୍ଯ୍ୟ, ତାପରେ ମୁଁ ଭାବିଲି ଆଉ ତାହେଲେ ମୁ ଷ୍ଟୁଡିଓକୁ ବି କାହିଁକି ଯିବି ମତେ ଲାଗୁଛି ଚୁଡିଓ ବି ବନ୍ଦ ହେଇଯିବ।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
ନୁହ।
ହ ହଁ। ଏତେ ସୁନ୍ଦର ଭାବେ ସିଏ ତ ଏଡ଼ିଟ କରୁଚି।
ଠିକ୍ କଥା କହିଲ, କାହିଁକି ନା ସବୁ ତ ଏଆଇ କରୁଛି ନା, ଏ ଟୁ ଜେଡ୍ ସବୁ କାମ ପ୍ରୋଜେକ୍ଟ କୁତୁରୁ ରିପୋର୍ଟ ପାଖରୁ କ୍ୟୁଶ୍ଚିନ ର ଆନ୍ସର ପର୍ଯ୍ୟନ୍ତ, ଫଟୋ ଏଡିଟ୍ ପର୍ଯ୍ୟନ୍ତ, ସବୁ।
ହଁ କିନ୍ତୁ ବେଳେ ବେଳେ ଦେଖିଛ ନା ସେ ଯଉ ଫଟୋ ଏଡିଟ ହେଲେ ବି ସେ ମାନେ ଫେସ୍ ଚେଞ୍ଜ କରିଦେଇଥାଏ, କେତେବେଳେ ବ୍ୟାକଗ୍ରାଉଣ୍ଡ ଚେଞ୍ଜ କରିଦେଇଥାଏ, ପୁରା ବେଳେ ବଳେ ଦେଖାଯାଏ ଆଟିିଫିସିଆଲ୍ ଭଳିଆ, ଆଉ ବେଳେ ବଳେ ପୁରା ରିଅଲ୍ ଭଳିଆ ଦେଖାଯାଏ।
ହଁ ସାଙ୍ଗ ଠିକ କହିଲ ମୁଁ ତ ମୁଁ ମୋ ଫଟୋ ଦେଖି ମୁଁରେ ଆଶ୍ଚର୍ଯ୍ୟ ହେଇଗଲି ମୁଁ ଚିହ୍ନି ପାରିଲିନି ମୁଁ ଏତେ ସୁନ୍ଦର ମୋ ଫଟୋରେ ଦେଖଥାଉଛି, କିନ୍ତୁ ତାପରେ ମୁଁ କିଛି ଦିନ ପରେ ତମେ ଯେମିତି କହିଲ ଦେଖବା ଆର୍ଟିଫିସିଆଲ ପରିକା ଦେଖାଯିବ ମୁଁ ଯେତେବେ ଆଉ ଥରେ ମୁଁ ଫଟୋ ଦେଲି ମାନେ ମୋ ମୁହଁ ହିଁ ଲାଗିଲାନି ସେ ମୋ ମୁଁ ବୋଲି ମତେ ରହିଲା ଆଉ କିଏ ମୋ ଚେଞ୍ଜ ହେଇଯାଇଛି।
ହଁ ହଁ ସେ ସେମିତି ହିଁ କରେ ବେଳେ, ବେଳେ ବେଳେ ବେଳେ ପୁରା ରିଅଲିଷ୍ଟିକ ଆସେ ଆଉ ବେଳେ ବେଳେ ପୁରା ଅଲଗା ପ୍ରକାର ଆସିବ।
ତାପରେ ଜାଣିଛ ଏମିତି କି ମୁଁ ମୋ ସାଙ୍ଗ ସହିତ ଚ୍ୟାଲେଞ୍ଜ କଲି। ଦେଖିବା ମୋ ପାଖରେ ଯୋଉ ଏ ଆଇ ଅଛି ମୁଁ ତା ମାଧ୍ୟ ତା ପାଖରେ ସ୍ମାର୍ଟ ଫୋନ ନାହିଁ ତ ମୁଁ କହିଲି ତା ମାଧ୍ୟମରେ ମୁଁ ତ ଫଟୋଟାକୁୁ ବି ଏଡିଟ କରିକି ଦେଇଦେବି, ମତେ କହିଲା ହଁ ଦେଖିବା ଚ୍ୟାଲେଞ୍ଜ କରିବା ଦେଖିବା ମୋ ଭଳେ ଅବିକଳ ହବ, ମୁଁ କହିଲି ହଁ। ତରି ପରିକା ଅବିକଳ ହବ, ଦେଖିଲ ରୁ ତାକୁ ମୁଁ ଫଟୋ ଦେଲି ଆଉ ଜଣଙ୍କ ଫେସ୍ ଆଣିକି ଦେଇଦେଲା ଆଉ। ଆଉ ଏଇଥିରେ ମୁଁ ତାଙ୍କୁ କଣ ଭରସା କରିବି କହିଲ ଏ ଆଇ କୁ। ସେ ସାଙ୍ଗ ଟା ମତେ ବହେ ଗାଳିଦେଲା। କହିଲା ତୋ ଯୋଗୁ ମୁଁ ଫଟଟା ଦେଲି ମୋ ଟାଇମ ତୁ ନଷ୍ଟ କଲୁ ଏଆଇ ଦେଖିଲା ବେଳଳୁ ଓଲଟା ଫଟୋ ଦେଇଦେଲା।
ଏମିତି କରେ ବେଳେ ବେଳେ।
ହଁ ତାପରେ ଆଉ ଗୋଟେ ଭଲ କଥା ହେଲା ମୋ ସାନ ଭାଇର ଗୋଟେ ପରୀକ୍ଷା ଥିଲା, ତ ପରୀକ୍ଷାରେ ସେ ମତେ ଗୋଟେ କ୍ୱେଶ୍ଚି ପଚାରିଲଲା ଦିିତି ଆ ହଜାର କଣ? ମୁଁ ତ ଅକଲ ଗୁଡୁମ ହେଇଗଲି ଆଉ, ମୁଁ କହିଲି ଏ କ୍ୱେଶ୍ଚିଁନ୍ ନମ୍ବର୍ ମୁଁ ଅନ୍ସ୍ଵର କେମତୀ, ଦେବି ତାପରେ ମନେ ପଡିଲା ମୋ ପାଖରେ ଏ ଆଇ ଅଛି ଆଉ ତାପରେ ସଚ୍ଚ। ଆ ସର୍ଚ୍ଚ କରିକି ଦେଖିଲା ବେଳକୁ ଗୋଟେ ମାନେ ପାଞ୍ଚ ସେକେଣ୍ଡ ମୋ ଉତ୍ତର ପଳେଇ ଆସିଲା, ମୁଁ ତାକୁ ଯେମିତି ଉତ୍ତର ଟା କହିଦେଲି ସେ ମତେ କହିଲା ଦିଦି ତୁ ଏତେ ଇଣ୍ଟେଲିଜେଣ୍ଟ ପାଞ୍ଚ ସେକେଣ୍ଡ ଉତ୍ତର ଦେଇଦେଲୁ ଆଉ ମତେ ଭାରି ଖୁସି ଲାଗିଲା ଆଉ।
ହ ହଁ।
ହଁ ମାନେ ସାହାଯ୍ୟ କରୁଛେ ତଥାପି ମାନେ ସଠିକ କିଛି ଭୁଲ ନୁହଁ କିଛି ଠିକ ନୁହଁ ମାନେ ସେ ତାର ସେଭେଣ୍ଟି ଏଇଟି ପରସେଣ୍ଟ କାମ ଚାଲୁ ରଖିଛି ଆସ୍ତେ ଆସ୍ତେ ସଠିକ୍ ହେଇଯିବ, ନା କଣ କହୁଛ।
ହଁ।
ଯା ଆଜିର ଏଇ ବିଷୟରେ ଆଲୋଚନା କରିକି ବହୁତ ମାନେ କଥା ଆମକୁ ଶିଖିବାକୁ ମିଳିଲା ନା।
ହଁ ବହୁତ କିଛି ଶିଖିବା ପାଇଁ ମିଳିଲା।
ଯା ହଉ, ହଉ ତାହେଲେ ଠିକ ଅଛି ଆଜିର। ଆମେ ଏତିକି ରଖିବା ଆମେ କାଲି କଥା ହେବା ଠିକ୍ ଅଛି
ହଉ ହଉ ହଉ ସାଙ୍ଗ ରଖୁଚି